ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ।
ଶୁଭୁନି କି? ହଁ ହ୍ୟାଲୋ ମତେ ଶୁଭୁଛି ନମସ୍କାର ଆଉ।
କଣ କରୁଛନ୍ତି?
ଖାଇକି ଶୋଇଲେଣି? ନାଁ ମୁଁ ଖାଇକି ଗଡୁଛି ଆଉ।
ନା ଶୋଇନି, ଏଇଠି ଖାଇକି ଆସିକି ଆଉ।
ଓ ହୋ କଣ ଖାଇଲେ?
ଏଇ ଖାଇଲି, ରୁଟି ଆଉ ମଟର ତରକାରୀ ହେଇଥିଲା ଖାଇଲୁ ଆଉ।
ହଁ ବଢିଆ ବୁଟଜାଇ, ଆଳୁ ତରକାରୀ କରିଥିଲି।
ଅ- ହଁ।
ହୁଁ। ଆଉ ତମର ସେପଟେ ରଥ, ଦିନରେ ତ ସେଇ ଆଜି ତ ଶନିବାରେ ଆଉ ସେ ସେଇ ସବୁ ସେଇ ଡାଲି ଆଉ ଏଇ ସବୁ ହେଇଥିଲା ଆଉ। ଆଉ ତାପରେ ସେପଟେ ରଥ ଟଣା କେମିତି ହୁଏ? ଗୁଣ୍ଡିଚା, ଗୁଣ୍ଡିଚା ହୁଏ ନା ରଥ ଟଣା?
ହଁ ଆମ ଗାଁ ଆଡେ ହୁଏ, ଏମିତି ଆଉ ଏବେ ଆଉ ହଉନି ଆଗରୁ ବି ବହୁତ୍ ହୁଏ। ଏବେ ଆଉ ହଉନି।
ଆଉ ତମର ସେପଟେ କଣ ଭଲ ପର୍ବ ଗୋଟେ କୁହ? କୋଉଟା ଭଲ ପର୍ବ ଚାଷ ବାସ କରନ୍ତି ନା ସେଠି?
ହଁ ଏଠି ସିଜିନ ଅନୁସାରେ ହୁଏ ଏବେ ତ ଧାନ ସିଜିନ୍ ଧାନ ଏବେ ହୁଏ। ପନିପରିବା ବି ବହୁତ ଗୁଡେ ପନିପରିବା ହୁଏ।
ହଁ ହଁ ଚାଷୀକିଆ ବୋଧେ? ସବୁ ଚାଷ ହ୍ୟାଲୋ।
ଆମ ଦାଦା ଜଣେ ଅଛନ୍ତି ସିଏ ନିଜେ ସବୁ ପନିପରିବା ଚାଷ କରନ୍ତି। ଆଉ ଧାନ ଚାଷ ବି କରନ୍ତି ବାପା ହେରିକା ସବୁ ମିଶିକି ସବୁ।
ହୁଁ ହୁଁ। ଆଉ କୋବି କୋବି ଫୋବି ଲଗାନ୍ତି ନା? ହଁ ଆମର ଆଡ଼େ ସବୁ ଫସଲ। ଆମର ପୁରା ନଈ କୂଳ ଜାଗା ନଈକୂଳ ଏରିଆ ସେଠି ସବୁ ଫସଲ ଆଉ ବାଦାମ ହୁଏ ସିଆଡ଼େ?
ଉମ ନା ବାଦାମ ଏଡ଼େ ହୁଏନି।
ଆମର ସିଆଡ଼େ ପ୍ରବଳ ବାଦାମ୍ ଘରେ ଘରେ ବାଦମ୍।
ଆପଣଙ୍କ କୋଉ ଏରିଆ?
ଆମର ଯାଜପୁର।
ଯାଜପୁର।
ଯାଜପୁରରେ ତ ପ୍ରବଳ ବାଦାମ ଚାଷୀ ପ୍ରବଳ।
ହଁ।
ଆଉ ବାଦାମ୍ ତ ଆମର ଏଇଠି ଘରେ ଘରେ ଲୋକଙ୍କର ଶହେ ଦୁଇଶହ ନେଖେ ବସ୍ତା ବାଦାମ।
ଅ ହଁ।
ହୁଁ ଆଉ କୋବି କୋବି ଚାଷ ଟାଇମ୍ ରେ ଏବେଠାରୁ ଲୋକ ପକେଇଲେଣି ତଳି। ଯେମିତି ପୁରା ମାନେ କାର୍ତ୍ତିକ ମାସ ସୁଦ୍ଧା ଯେମିତି ବାହାରିବ କୋବି।
ବିକ୍ରି କରିବେ। ଆମ ଗାଁ ରେ ସେଇ ଚାଷ ପାଇଁ ଲୋକ ବଡ଼ ଲୋକ।
ଅ ହଁ।
ହଁ ପନିପରିବା ସବୁ ଏବେ ତ କାକୁଡ଼ି କଲରା ଝୁଡ଼ଙ୍ଗ। ହ ପୋଟଳ ସବୁ ମାନେ ତଟକା ପରିବା ଏବେ ପାଇପାରିବେ ସେଠି ଗାଁରେ।
ସେଇ ଆଡ଼ୁ ବେପାରୀ ଆସି ସବୁ ଗାଁ ରେ ନେଇ ଯାଉଛନ୍ତି ଘର ପାଖରୁ।
ହଁ।
ହଁ କାକୁଡ଼ି ଟା ଭଲ ଏଇଟା ହଉଛି ସେଠି ଦେଖିଲି। ଆଉ ବର୍ଷା ତ କଣ ଲାଗି ରହିଛି ଆଉ ପନିପରିବାକୁ ସବୁ ଉ କ୍ଷେତି କରିବ କହୁଛନ୍ତି ଆଉ।
ତିନି ଦିନ ତିନ ଦିନୀ ହେଲାଣି ଲାଗିକି ଏମିତି ଅଛି ଆହୁରି ଦି ଦିନ ଖଣ୍ଡେ ହବ।
ହବ ହଁ ଆ ସେ କ କୁ ସମାଚାରରେ କହିଥିଲା କି ବଡ ଦିଟା ବର୍ଷା ଆସିଛି।
ହୁଁ।
ସେ ଦିଟା ଯାକ ବର୍ଷା ସତ ହେଲା ଆଉ।
ହଁ।
ହଁ ଆଉ କଣ? ସେମିତି ଗାଁରେ କୋଉ ଠାକୁର ପୂଜା ଭଲ ମନ୍ଦ ହୁଏ ବଡ଼ ଆକାରରେ ହୁଅନ୍ତି।
ହଁ ଆମ ଗାଁରେ ରଜ ଟା କିନ୍ତୁ ବହୁତ ବଡ଼ଆକାର ରେ ହୁଏ।
ଭଲ
ହଁ ବହୁତ ମାନେ ଚାରି ଦିନ ଯାକ ହୁଏ ବହୁତ ମାନେ ଭୁବନେଶ୍ଵର ରରେ ଏପଟେ ଆମର ଭୁବନେଶ୍ୱର ଏରିଆ ଯାଉଛି ନା। ଭୁବନେଶ୍ୱରରେ ଆମର ରଜ ହୁଏ ସେଟା ଫେମସ୍ ଭୁବନେଶ୍ୱରରେ ଆଉ।
ଓ ହୋ ହଁ ଏ ଯଉ ଦୋଳି ଦୋଳି ଭଲ ମୁଁ ଦେଖିଛି ଯୋଉ ଏଇ ଫୋନରେ ଦେଖିବା କଥା ଦୋଳିରେ ଭଲ-ଅ-ଅ ସଜାସଜି ହେଇକି ଦୋଳି-ଇ-ଇ-ଇ କରନ୍ତି।
ହଁ, ସଜସଜି ବି ବହୁତ ଭଲ ଭାବେ ହୁଏ। ମାନେ ଚାରି ଦିନ ଧରିକି ଖାଇବା ପିଇବା ବି ଲୋକମାନଙ୍କ ପାଇଁ ସବୁ ସୁବିଧା ହୁଏ। ପା ଞ୍ଚ ଛଅ ହଜାର ଲୋକଙ୍କ ପାଇଁ ଖାଇବା ପିଇଆ ହୁଏ।
ଏବେ ତ କଣ ମୁଁ ଗୋଟେ ଦେଖିଥିଲି କୋଉ ଗୋଟେ ଜାଗାରେ ରଜ ମଉଜ ପଡୁଛି। ମାନେ ରାଧା କ୍ରୀିଷ୍ଣଙ୍କ ମୁ-ଉ-ଉ-ଉ-ଉ ମୂର୍ତ୍ତି ହେଇ ଏ ଦୋଳି ଲଗା ହେଇଛି, ମୁଁ ଦେଖିଥିଲି ଫୋନରୁୁ। ବହୁତ ଆଡେ ରଜ ମଉଜ ବି କରୁଛନ୍ତି। ଆଉ ଆମ ଗାଁରେ ଆମର ଆ-ଆ-ଆ ହେଙ୍ଗୁଳା ଯଜ୍ଞ ହୁଅନ୍ତି। ଚା ପାଞ୍ଚ ଦିନ ଯଜ୍ଞ ହୁଏ। ଯାତ୍ରା ବି ହୁଏ। ସେଇଟା ବଡ ଯୋଉ ଯା ଯାକ ଜମ କରି ହୁଏ।
ଆଉ କେଉଁ ପର୍ବ ସବୁ ପ୍ରସିଦ୍ଧ?
ଆମ ଗାଁରେ ସବୁ ଠାକୁର ଅଛନ୍ତି। ଆମ ଗାଁ ଚାରିପଟ ଯାକ ଘେରିକି ଅଛନ୍ତି ସବୁ ଠାକୁର। ଯେମିତି କି ଆମର ଗାଁ ଆରମ୍ଭରୁ-ଉ-ଉ-ଉ-ଉ ହେଙ୍ଗୁଳା ମା ହିଙ୍ଗୁଳା ଅଛନ୍ତି। ଆଉ ଶନି ଦେବ ଅଛନ୍ତି ଆମର କପଡ଼େଶ୍ଵର-ଅ-ଅ-ଅ-ଅ ଅଛନ୍ତି। ଆଉ-ଉ-ଉ ହନୁମାନ ବି ଅଛନ୍ତି ଗାଁ ମୁଣ୍ଡରୁ ମାନେ ଫାଷ୍ଟ ମୁଣ୍ଡରେ ସବୁ ଠାକୁର। ସାଇବାବା ବି ଅ ଛନ୍ତି ଆଉ ତାପରେ ସେଇ ଏ ଗାଁ ମୁଣ୍ଡରେ ଇ ଆମର ଆମ ଗାଁ ଟା ପଞ୍ଚାୟତଟି ଆଉ ସେ ପଞ୍ଚାୟତ ଅଫିସ ସେଇଠି ଅଛି। ଆଉ ତାପରେ ସେଇଠି ପାଣି ପଚାୟତ ବି ସେଇଠି ଅଛି। ଆମ ଗାଁରେ ସେ ଯୋଉ ଆମ ମା ହେଙ୍ଗୁଳାଙ୍କ ମନ୍ଦିର ଚାରିପଟ ଯାକ ଘେରଉ କରିକି ସେ ଗୋଟେ ଗୋଟେ ପାର୍କ କରିଛନ୍ତି ମିନି ପାର୍କ। ପ ଟାଇପର ପାର୍କ ବି ଅଛି। ଆମ ଗାଁରେ ଖେଳ ପଡିଆ ବି ଛୁଆ ଖେଳିବା ପାଇଁ ବହୁତ ବଡ। ଆଉ ସେଇ ଜାଗାରେ ହିଁ ଆମର ହାଇ ସ୍କୁଲ, ୟି ପି ସ୍ଲୁଲ, ମାଇନର ସ୍ଲୁଲ ସବୁ ସ୍କୁଲ। ସେଇ ଗାଁ ମୁଣ୍ଡରେ କିନ୍ତୁ ବହୁତ ବଢିଆ ମାନେ ଆମ ଗାଁ ଟା ବହୁତ ବଡ। ଆଉ ତାପରେ ଆମ ଘର ପାଖରେ ହିଁ ତାରିଣୀ ମନ୍ଦିର, ଗାଁ ମଝିରେ ଆମର-ଅ-ଅ-ଅ ମଙ୍ଗଳା ମା ମନ୍ଦିର। ଅ ନାଇଁ ମଙ୍ଗଳା ମା ମନ୍ଦିର ଗ ଲାଷ୍ଟରେ ମଝିରେ ଅଛନ୍ତି ଆମର ମା ଜାଗୁଳେଇ ଆ ଗାଁ ମଝିରେ ଅଛନ୍ତି ରାଧା କ୍ରୀିଷ୍ଣ ସବୁ ଠାକୁ କୁକୁର ହିଁ ଆମ ଗାଁକୁ ଘେରିକି ରହିଛନ୍ତି। ଆମ ଗାଁ କୁ କୌଣସି ବିପଦ ସହଜରେ ଆସେନି। କିନ୍ତୁ ସବୁଆଡେ ଯୋଉ କୋଭିଡ ହେଇଲା ସବୁଆଡେ କୋଭିଡି କୋଭିଡି ମାନେ ହ ହାଉଲିଙ୍ଗ ହେଇଗଲା ଆମ ଗାଁକୁ ପଶିନି ସେ ରୋଗ। ହେଇନି କି କାହାରିକି ହେଇନି କି ପଶିନି। ସବୁଠ ହଁ ହଁ ହଁ ହଁ ସମସ୍ତଙ୍କ ଭଲରେ ଅଛନ୍ତି ସମସ୍ତେ।
ଆଶୀର୍ବାଦ ଟା ରହିଛି ଆପଣ ଗାଁ ଗାଁ ରେ ଆଉ।
ହଁ ଠାକୁରଙ୍କର ଆଶୀର୍ବାଦ ଅଛି। ଆଉ ଆମର ଗାଁ ରେ ସବୁ ଠାକୁରଙ୍କର ଅଲଗା ଜମି ସବୁ ଅଛି ବିଲ। ସେଗୁଡା ସବୁ ଯାର ଚି ଲିଜ୍ ନେଇକି ସ ସବୁ ଚାଷ କରିପାରନ୍ତି କରୁଛନ୍ତି। ପୋଖରୀ ବି ଦିଟା ଅଛି ଠାକୁରଙ୍କର। ସେ ଠାକୁର ଯୋଉଠି ମା ହିଙ୍ଗୁଳାଙ୍କ ମନ୍ଦିର ସେଇଠି ବି ଅଛି। ବଡ ପୋଖରୀରେ ସେଥିରେ ବି ମାଛ ଛଡା ହୁଏ ଠାକୁରଙ୍କ ନାଁରେ। ସେ ମାଛ ବିକ୍ରି ହେଇକି ଠାକୁରଙ୍କ କାମରେ ଲାଗେ। ଆଉ ଆମ ଗାଁ ଲାଷ୍ଟ ମୁଣ୍ଡରୁ ବି ଆଉ ଗୋଟେ ବଡ ପୋଖରୀ ଅଛି। ଆମ ଗାଁରେ ତ ସବୁ ଚାଷୀ ଆଉ ପ୍ରାୟ ଚାଷୀ।
ଗାଁ ମାନଙ୍କରେ ବେଶୀ ଚାଷୀ ରୁହନ୍ତି।
ଚାଷ ଆଉ ଚାଷ ଉପରେ ତ ବହୁତ ନିର୍ଭର କରୁଛନ୍ତି ଆମ ଗାଁ ଲୋକ। ଆଉ ଏବେକା ଛୁଆ ଏବେକା ଛୁଆ ଆଉ ଚାଷକୁ ପସନ୍ଦ କରୁନାହାନ୍ତି। ସେମାନେ କଣ କରୁଛନ୍ତି ନା ଫୋନ କୋଉଠି ଏଇ ଯୋଉ ପ୍ଲାଣ୍ଟ ପ୍ଲାଣ୍ଟ ଯିବାକୁ ଚାହୁଁଛନ୍ତି ପଛେ, ଚାଷକୁୁ ନିର୍ଭର କରୁନାହାନ୍ତି। କିନ୍ତୁ ଚାଷରେ ଯୋଉ ଲାଭ ସେ ଆଉ କୋଉଥିରେ ନାହିଁ। ଚାଷରେ ହିଁ ଆମେ ସ୍ଵାଧୀନ। ଆମ ଜମିରେ ଆମେ ଖ ଯେତେବେଳେ ଚାହିଁବା ଯିବା ଯେତେବେଳେ ନ ଚାହିଁବା ବି ନ ଯାଇପାରିବା। ଆମକୁ କେହି କହିବେନି। କିନ୍ତୁ ଦିନକୁ ଦି ଦିନ ଯଦି ଡ୍ୟୁଟି ବନ୍ଦ ହେଇଯିବ ତମ ଦରମା ବନ୍ଦ ହେଇଯିବ। ତମକୁ ଡ୍ୟୁଟି ରୁ ଚାକିରି ରୁ ଛଟେଇ କରିଦେବେ।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
ଆଉ କିନ୍ତୁ ସେ ଚାଷ ଟା କଲେ ସ୍ଵାଧୀନ ହେଇକି ନିଜ ଯେତେବେଳେ ଚାହିଁଲ କାମ କଲ ଯେତେବେଳେ ନ କଲ ନାଇଁ। ଆଜି ଇଚ୍ଛା ହେଲଣିି ବିଲକୁ ଯିବା ପାଇଁ ଯିବିନି। ଆଜି ନହେଲେ କାଲି ଟା କାଲି ସେ କାମଟା ହେଇପାରିବ। କିନ୍ତୁ ଏ ଯୋଉ ଚାକିରରି କରୁଛନ୍ତି ବାହାରେ ଯାଇକି ପରାଧିନରେ ରହୁଛନ୍ତି ସେଟାକୁ ସେ ସବୁ ହେଇପାରିବ? ହେଇପାରିବନି। କିନ୍ତୁ ସେଗୁଡାକ ଆଜିକାଲି ଛୁଆ ଆଉ ବୁଝୁ ନାହାନ୍ତି। ନାଇଁ ଆମେ ଚାକିରି କରିବୁ ଗାଡି ଧରିକି ବୁଲିବୁ ବାବୁ ହବୁ।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
ସେ ସ୍ଵାଧୀନ ହେଇକି ରହିବାକୁ ଚାହୁଁନାହାନ୍ତି। ଆଉ ମୋର ବି ସେମିତି ଗୋଟେ ପୁ ତୁରା ସେ ଆମର ପ୍ରବଳ ଜମି। ବାପା ମାନେ ଚାଷ କରୁଛନ୍ତି। ଘରେ ଟ୍ରାକ୍ଟର ଅଛି ସବୁ ଅଛି। ସିଏ ନା ମୁଁ ଚାଷ କରିବିନି। ଦି ବାପର ଗୋଟିଏ ପୁଅ। ଚାଷ କରିବିନି। ମୁଁ ଯାଇକି କୋଉଠି ଚାକିରି କରିବି ହେଲେ ଚାଷ କରିବିନି।
ହଁ।
ଚାଷରେ ମନ ନାହିଁ ତାର। ତାପରେ ବି ଆଜିିକାଲି ଯୁଗକୁ ନେଇକି ଏଇ ଯୋଉ ଚାଷ କରୁଥିବା ଛୁଆ ଙ୍କୁ ଆଉ ଝିଅ ଦଉନାହାନ୍ତି।
ହୁଁ।
ଏଇଥିପାଇଁ ଆଜିକାଲି ଛୁଆ ସବୁ ଚାଷ କୁ ଅନଉନାହାନ୍ତି କିନ୍ତୁ ଚାଷରେ ଯୋଉ ଲାଭ। ସେ ଆଉ କହୁଥିରେ ନାହିଁ।
ହଁ ଏବେ ତ ଭାଇଙ୍କ ପାଇଁ ଗୋଟେ ମ୍ୟାରେଜ ଖୋଜା ହଉଚି ଆଉ ଭାଇ ତ ସେ ରାଉଲ୍ କେଲା ରହିକି ଚାକିରି କରୁଚି।
ହଁ ହଁ।
ମାନେ ଏବେ ଏବେକା ଝିଅ ପିଲାଙ୍କ ଯାହା ଖୋଜା ହଉଛି ମାନେ କଣ କହିଲ ଯାହାକୁ ଯୋଉ ଝିଅକୁ ଖୋଜା ହଉଚି ସେ ଝିଅ ଦେଖିଲା ବେଳକୁ କାହାକୁ ରଖି
ଏ ହଁ ହଁ ହଁ ହଁ ସେଇଟା ତ ସବୁ ଏ
କାହିଁକି ନା ମୋ ଭାଇର ସେମିତିଆ କି ଛି ମାନେ ଇଏ ନହିଁ କାହାକୁ ଭଲ ପାଇବାରେ କାହାର କିଛି ନାହିଁ, ସିଏ ତାର ତାର ସିଏ ଭଲ ମାନେ ପାଠ ଭଲ ମାନେ ସିଏ ଭଲ।
ଭଲ ହଁ ହଁ।
ରହିକି ପାଠ ପଢୁଛି, ତାପରେ ଏବେ ମୋ ମାମାଙ୍କ ଟିକେ ଅସୁବିଧା ହେଲାଣି ତା ଅଣ୍ଟା ପ୍ରୋବ୍ଲେମ
ଓ।
ସେଥିପାଇଁ ସେ ଏବେ ବାହାଘର ପାଇଁ ଖୋଜାଖୋଜି କରୁଛିଉ, ଖୋଜାଖୋଜି କରୁିବ କିନ୍ତୁ ତୁ ଯୋଉ ମମାନେ ମିଳୁଛନ୍ତି ଖିଲାଳୁ ସ କାହା ଗୋଟେ ରଖି
ଆଉ ଝିଅ ସଂଖ୍ୟା ବି ଏବେ ହଁ ଜିଅ ସଂଖ୍ୟା ବି ଖୁବ କମ୍
ମାମା ଏବେ ଖୋଜି ନଥାନ୍ତେ ମାମା ଟିକେ ପ୍ରୋବ୍ଲେମ ହେଲାଣି ଟା ପ୍ରୋବ୍ଲେମ ଆଉ ସ ତ ଆଉ ଉଠିକି କାମ ଫାମ କରିପାରୁନାହାନ୍ତି ଆଉ ଖୁଡି ଏକୁଟିଆ ସବୁ କରୁଛନ୍ତି। ସେଥିପାଇଁ ପୂଜା ଚାଲିଛି ଏବେ ଆଉ।
ହଁ ହଁ ହଁ। ହଁ ସେଇ ତ ସେ ଯୋଗ ନହେଲା ଯାଇଏ ହବନି ସେ ଗୋଟେ ବାହାଘର ଗୋଟେ ଯୋଗ ଯିଏ ଯୋଉଠି ଥିବ ତା କଥରେ ନ ପହଞ୍ଚିଲା ପର୍ଯ୍ୟନ୍ତ ସେ ବାହାଘର ହେଇପାରିବନି।
ଆଉ। ସି ଯୋଗୋଗରେ ସିଏ ହଁ ହବ ହବ ହବ ହବ, ଆଉ ଓ ସେ ଯୋଗ ଭୋଗ ଯୋଗ ନହେଲା ଯାଏ। ସେ ହବନି ଆମେ ଯେତେ ଖୋଜିଲେ ବି ପାଇବାନି ସେ ତମ ହାଡିରେ ଯିଏ ଚାଉଳ ପକେଇଥିବ ସେଇ ହିଁ ଯାଇକି ପହଞ୍ଚିବ।
ହଁ।
ହଁ ଆ ଇଆ ସବୁ ଆଉ ଚାଲିଛି ଆଉ।
ହଁ।
ହଁ ଆଉ କ କୁହ? ହଁ ଆ
ଆଉ ପୁରୀ ଆମେ ଦ ଭାଇ ମୁଁ ସାନ ମୁଁ ବଡ ଭାଇ ଯି ବାହାର ରହୁଛି ଆଉ ମୋ ଦାଦାଙ୍କର ଦଇଟା ଝିଅ
ଓ ହୋ ଦେଖାଠି ଅଛ।
ହଁ ସବୁଠାଠିକ ଆପଣଙ୍କ ଘରେ କି କି ସବୁ ଅଛି?
ଆମର ସବୁ ଆମେ ବାପ ଘରେ ଆମେ ଦି ଭାଇ ଦି ଭଉଣୀ ଆମ ଭାଇ ମାନେ ବଡ ଆମେ ଦି ଭଉଣୀ ସାନ ବଡ ଭାଇର ଝିଅଟି ପୁଅଟି, ଝିଅଟା ଆମର ଲେକ୍ଚର ଅଛି ଆଉ ପୁଅ ଟା ଏଇ ପ୍ଲାନରେ ଯାଉଛି, ବହୁତ ନାରି କଥା କହୁଥିଲି ସେ ଆମ ରାଜ ନୁଆ ଚାଷ କରିବା ପାଇଁ ସେଇ ପ୍ଲାଣ୍ଟ ଯାଉଛି। ଆଉ ସାନ ଭାଇର ତିନିଟା ଝିଅ ଦି ଝିଅ ବାହା ହେଇ ସାରିଲେଣି
ହଁ
ଆଉ ଗୋଟେ ଝିଅ ଅଛି ବଡ ଭାଇର ଝିଅ ବି ବାହା ହେଇକି, ଲେକ୍ଚର ସିଏ ବାହା ହେଇ ସାରିଛି। ଆଉ ମୋ ଦେଇର ତାର ପୋଡିଇ ଝିଅଟି ଝିଅ ବା ହେ ଛି ପୁଅ ଏବେ ସେ ଦୋକାନ ଦେଇଛି। ଫାର୍ମାସ ପଢିକି ସେଥିରେ ଔଷଧ ଦୋକାନ ଦେଇଛି। ଆଉ ମୁ ତ ଛୁଆ ଉଁ ଛୋଟ ଛୋଟ ଅଛନ୍ତି ମୋର ପୁଅଟଇ ଝିଅ ଟେ ମୋ ଝିଅର ଏଇ ଯୋଉ